ବନ୍ଧୁ ନମସ୍କାର।
ନମସ୍କାର। ଆଉ କଣ ଖବର ମୁଁ ଏଇ ବସିଥିଲି ଆଉ। ମୁଁ ଯୋଉ ଆପଣଙ୍କୁ କହୁଥିଲି ବୁଝିଲେ କି?
ଆଜ୍ଞା।
ଯୋଉ ଆପଣ ଭୂବନେସି ତାପରେ କଣ ହେଲେ ନା ଚାଲିଗଲେ ତାଙ୍କ ସ୍ତ୍ରୀ ପିଲା ଛୁଆ ପିଲା ତିନି ପିଲା ତିନିଟି ପିଲା ଛୋଟିଆ ଛୋଟିଆ ଜଣେ ଅଷ୍ଟମରେ ପାଠ ପଢୁଛି ଜଣେ ଦ୍ଵିତୀୟରେ ଜଣଙ୍କୁ ଦି ବର୍ଷ ଖଣ୍ଡେ ହେଇଛି।
ଆଜ୍ଞ ଆା
ଚଳିବେ କେମିତି ଭାଇ ଭଗାଡି ଘର ଆଜିକାଲି ଦୁନିଆ ଭାଇ ତ ଦେଖିଲେଣି ତ ସେ ସ୍ତ୍ରୀ ଲୋକ ଟା କଣ କଲାଣି ନା ସେ ତାପରେ ଯାଇକି ଗାଁ ରେ ଯୋଉ ଛକ ଆମ ବଜାର ପାଖରେ ପ୍ରଥମେ ସେ କଣ କଲେ ନା ଗୁଆ ବେପାର କଲେ। ଗୁଆ କାଟିକି ବିକିଲେ ବୁଝିଲେ କି?
ଆଜ୍ଞା।
ଗୁଆ କାଟିକି ବିକିଲେ ଗୁଆ କିଲୋ ହିସାବରେ ସେମିତି ବିକିଲେ। ଯେମତି କଷ୍ଟମଷ୍ଟ ତାଙ୍କ ଘର ବୁ ଚଳେଇଲେ। ଛୁଆଙ୍ଗୁ ଙ୍ଗ ସରକାରୀ ସ୍କୁଲରେ ପାଠ ପଢିଲେ ଆଉ ତ ବେସରକାରୀରେ ପଢେଇ ହବନି ନା। ଖର୍ଚ୍ଚ ଅଧିକ ହବ ତୁଷାର ଯଦି କମ ପଇସା ପଢେଇ ପାରିବେ ତ ସେ ପଢେଇଲେ ତାକୁ। ତାପରେ ସେ କଣ କଲେ ନା ଗୋଟେ ଦୋକାନ ଧାର ଉଧାର କରିକି ଗୋଟେ ଚଣ୍ଡିଖୋଲ ଛକରେ ତାକୁ ଛୋଟିଆ ଦୋକାନ ଟେ କରିଦେବେ ଦୋକାନ କଲେ ଛୁଆ ସେଟା ଯୋଉ ପୁଅଟା ସବା ସାନ ପୁଅ ଦି ବର୍ଷର ତାକୁ ନେଇକି ଯିବେ ସକାଳୁ ଛଅଟାରୁ କାଖେଇ କାଖେଇ ଛକ ଆ ତା ଗାଡି ରେ ବସିକି ଯିବେ ଆଉ ତାଙ୍କ ବଡ ଝିଅ ରୋଷେଇ କରିବ ସିଏ ଆସିବେ ଯାଇକି ସନ୍ଧ୍ୟାବେଳକୁ। ସକାଳେ କଣ ଟିକେ ଖାଇବାକୁ ନେଇଯାଇଥିବେ।
ଆଜ୍ଞା।
ଛୋଟ ଛୁଆ ଦିଟା ରହିବେ ଗାଁରେ। ଏମିତି ତାଙ୍କୁ ଅଧାନରେ ଭସେଇ ଦେଇ ଚାଲିଗଲେ ଆଉ ଏଇ ସେମିତି ସବୁ ଦୁଃଖ ଆଉ ସେ ଯଦି ବୁଝିଥାନ୍ତା। ତ ତାଙ୍କ ପରିବାର ଏତେ ହଁ ତାଙ୍କର ଇଏ ବି ହେଇନଥାନ୍ତା ବୁଝିଲେ ନା?
ସେଇ ଆପଣଙ୍କ କଥାରୁ ଜଣା ପଡୁଛି ଯେ ନିଶା ଖାଇଲେ କିଭଳି ପରିବାରକୁ ପରିସ୍ଥିତି ଦେଖିବାକୁ ପଡିବ ଆମେ ତ ଯିଏ ନିଶା ଖାଉଛ ସିଏ ତ ଉପରକୁ ପଳେଇବ। ତା ଜୀବନ ହରେଇଦେବ କିନ୍ତୁ ସିଏ ଜାଣିନି ତାପ ନଥିବା ଅବସ୍ଥାରେ କେତେ କଷ୍ଟ ଭୋଗିବାକୁ ପଡିବ ତା ପରିବାରକୁ। ତା ପିଲା ପିଲି ଛୁଆ ପିଲାଙ୍କୁ ବୁଝିଲି ବନ୍ଧୁ ବହୁତ କଷ୍ଟଦାୟକ ହୋଇଥାଏ। କାରଣ ଯିଏ କଷ୍ଟ କରଛି ସେ ଜାଣିଛନ୍ତି ଆମେ ତ ଆଜି କଥା ହେଇଗଲେ। ତା କଷ୍ଟ ଆମେ ବୁଝିପାରିଵାନି କିନ୍ତୁ ଯିଏ ନିଜେ କଷ୍ଟ କରିଛି। ସେ ଜାଣିଥିବ ସେ କଷ୍ଟର ମୂଲ୍ୟ କଣ ମୁଁ ବୁଝିପାରୁଛି। ଦୁଇ ବର୍ଷର ଆପଣ କହିବା କଥା ଦୁଇ ବର୍ଷର ଛୋଟ ଛୁଆକୁ ନେଇ ବଜାରକୁ ଯିବା ବୁଝ ଏହା ଏକ ଛୋଟ କଥା ନୁହଁ। ସେଇଭଳି ଲୋକ ତାଙ୍କୁ ଇଶ୍ୱର ସହିତ ସମାନଙ୍କୁ ଭାବିବା କଥା। ତା ବୁଝିଲେ କାରଣ ଏଭଳି ମା ସମସ୍ତଙ୍କ ଭାଗ୍ୟରେ ଥାଉ ଯ କି ଦୁ ତାପରେ ଛୁଆ ଗୁ ପାଠ ପଢେଇବା ତାହା ଏକ ବହୁତ ବଡ କଥା ବୁଝିଲେ। ଵ ବର୍ତ୍ତମାନ ତାଙ୍କ ପରିବାର ବଧୂ
ଏପରି ବର୍ତ୍ତମାନ ତାଙ୍କ ପରିବାର ଏଇନା ଟିକେ ଭଲ। ପରିସ୍ଥିତିରେ ଅଛି ଯେହେତୁ ସେ ଦୋକାନରେ ରହିଲେ ଚଳାଚଳି କଲେ ବୁଝିଲେ କି?
ଆଜ୍ଞା।
ସେ କଣ କଲେ ନା ଦୋକାନ ଯେତେବେଳେ ଆମ ଚଡିଗୋଲ ଛକ ଭାଙ୍ଗିଲା କି ଆଉ ବର୍ଷେ ଦି ବର୍ଷ ତାପୂର୍ବରୁ ରାସ୍ତା ଯିବ ବୋଲି ତ ତାଙ୍କ ଦୋକାନ ମଧ୍ୟ ସେଥିରେ ଭାଙ୍ଗିଗଲା। ତ ସେ ଏବେ ଗୋଟେ ଫଳ ଦୋକାନରେ ଥିଲେ ବୁଝିଲେ ତାଙ୍କ ଛୁଆ ବଡ ବଢ ହେଇଗଲାଣି ତାଙ୍କ ଝିଅ ଏଇ ତାଙ୍କରି ଘର ପାଖରେ ମଧ୍ୟ ତାଙ୍କ ବିବାଘର ହେଇଛି ଭଲ ପାଇକି ପ୍ରେମ ପ୍ରସ୍ତ ତା ପରେ ବାହାଘର ହେଇଛି ବିଗତ କିଛି ମାସ ତଳେ ବୁଝିଲେ ଆଉ ଏମତି ସବୁ ଆଉ ଏବେ ତାଙ୍କ ପରିସ୍ଥିତି ଟିକେ ଭଲ ଅଛି।
ନାଇଁ ଆଜ୍ଞା ଯ ତାଙ୍କ ଝିଅ ତାଙ୍କ ଝିଅ ଯୋଉ ବିବାହ ହେଛନ୍ତି। ତାଙ୍କ ଘର ଲୋକ କିଛି ଅ ଅର୍ଥ ବ୍ୟବସ୍ଥା ସେମିତି କିଛି ଆପଣ ଜାଣିଛନ୍ତି କି ତାଙ୍କ ଘର ଲୋକଙ୍କୁ ଦଉଛନ୍ତି ବୋଲି?
ନାଇଁ ମୁଁ ସେ ବିଷୟରେ କିଛି ଜାଣିନାହିଁ। ଆମେ ସେ ବିଷୟରେ କହିପାରିବାନି ସେଇଟା ତାଙ୍କ ବ୍ୟକ୍ତିଗତ କଥା କଣ ହେଇଥିବ କଣ ନାହିଁ।
ନାଇଁ ଆଜ୍ଞା କାରଣ ଛୋଟ ଭାଇ ଭଉଣୀ ଆଉ ଦିଇ ଜଣ ଅଛନ୍ତି ବୁଝିଲେ। ତାଙ୍କ ପାଠ ପଢା ଖର୍ଚ୍ଚ ଏବଂ ଆଜିକା ସମୟରେ ତ ଘର ଖାଇବେ ଖାଇବାକୁ ହେଲେ ପଢିବାକୁ ଖର୍ଚ୍ଚ ରହିବନି ବୁଝିପାରୁଛି ବଧୁ। ସେଇଭଳି କିଛି ନା କିଛି ଅର୍ଥ ଦଉଥିଲେ ଯଦି ଝିଅ ବଡ ଝିଅ ଯଦି ଦିଆ ହୋଇଇଥିବ ତାହେଲେ ନିଶ୍ଚୟ ତା ଘର ଲୋକଙ୍କୁ ଅନାଇବ।
ହୁଁ ହଁ ହଁ।
ତା ମା ହି କେତେ କଷ୍ଟ କରୁଛି କେବଳ ସିଏ ଏକୁଟିଆ ଜାଣିଛି ସମାଜ କଣ ଜାଣିଛି। ସମାଜ କିଛି ଜାଣିନାହାନ୍ତି ବୁଝିଲେ?
ନିଶ୍ଚିନ୍ତ ଆଜ୍ଞା ଶୁଣନ୍ତୁ ଦେଖ ସେ ଝିଅ ମଧ୍ୟ ଯଦି ଟିକେ ତାଙ୍କ ସେ ମା ତାଙ୍କର ଏତେ କଷ୍ଟ କଲେ ଟିକେ ତାଙ୍କ ଯଦି ସେଠିକେ ପାଠରେ ତାର ଭଲ ଭଲ ହୁଏ ବୁଝିଲେ କି? ସିଏ ଯଦି ପାଠ ଟିକେ ପଢିକି ଚାକିରି ମାକିରି କରିଥାନ୍ତା ତାଙ୍କ ଘର ପରିସ୍ଥିତି ଟିକେ ସୁଧାରିକି ବାହା ହେଇଥାନ୍ତା ତ ଟିକେ ଭଲ ହେଇଥାନ୍ତା ମୋ ମତରେ ତେଣୁ ସେ ତାଙ୍କୁ ଏତେ ଜଲଦବାଜି ରେ ତାଙ୍କୁ ଯତ୍ନ ଏତେ ଶୀଘ୍ର ତମ୍ ବହା ହବାର ନଥିଲା ମୋ ମତରେ। କାରଣ ତାଙ୍କୁ ପରିବାରକୁ ତାଙ୍କର ଆବଶ୍ୟକତା ଥିଲା। ଯେହେତୁ ତା ମା ବାହାରେ ରହିବ ଛୁଆ ଦି ଜଣଙ୍କୁ ତାଙ୍କୁ ଦେଖା ରେଖା କରିବା ଯେହେତୁ ସେ ବଡ଼। ତା ଉପରେ ସବୁ ଦାୟିତ୍ୱ ଥିଲା ଯେ ଦାୟିତ୍ଵବାନ ରହିବ ତେଣୁ ତା କର୍ତ୍ତବ୍ୟ ସେ କରିସାରିଲା ପରେ ନିଜ କଥା ଭାବିବ ତେଣୁ ମତେ ଏହା ଟିକେ ତାଙ୍କର ଭୁଲ୍ ଦିହୁ ଲାଗିଲା ତାଙ୍କ ଇଏ। ନହେଲେ ବାକି କିଛି ସିଏ ତାଙ୍କ ଯାହାକୁ ବାହା ହେଇଛନ୍ତି ତ ଭଲ
ନାଇଁ ଆଜ୍ଞା ଆପଣ କହିବାଟା ଠିକ୍ ଆପଣ କହିବାଟା ଠିକ୍ ଯେ ହେଲେ ବନ୍ଧୁ ଟିକେ ଶୁଣନ୍ତୁ। ପାଠ ପଢ଼ିବା ପାଇଁ ଏବେ ବହୁତ୍ କିଛି ଅର୍ଥ ଦରକାର୍ ବୁଝିଲେ ନା ଯାହାକି ତାଙ୍କ ପାଖରେ ନାହିଁ। ବୋଲି ହେଲା ସିଏ ବନ୍ଧୁ ସେଥିପାଇଁ ବିଭାଘର ପାଇଁ ପାଇଁ ରାଜି ହୋଇ ଦିଏ ମତେ ଯାହା ଜଣା
ନାଇଁ ନାଇଁ ଶୁଣନ୍ତୁ ପାଠ ପଢ଼ିବାକୁ ସେ ମାନେ ତାଙ୍କର ମାନେ ତାଙ୍କର ଭଲ ପାଠ ଥିଲା ବୁଝିଲେ କି? ସେ ତାପରେ ଏସବୁ ଝାମେଲାରେ ପଶିକି ସବୁ ପାଠ ପ୍ରତି ଧ୍ୟାନ ଦେଲେନି। ତାପରେ ସେ କଣ କଲେ ନା ବାହା ହେଇଗଲେ ବୁଝିଲେକି ଏତେ ଭଲ ପାଇଲେ ସେ ଏଥିରେ ଆଉ ଭଲ ପାଇଲାଠୁ ତାଙ୍କର ଆଉ ପାଠରେ ମନ ଲାଗିଲାନାଇ ସେ କଣ କଲେ ନା ଏଇ ସବୁ ବେପାରରେ ରହିଲେ ତ ତେଣୁ ସେ ଯୁକ୍ତ ଦୁଇ ପରୀକ୍ଷା ଫେଲ୍ ହେଇଗଲେ ପାସ୍ ହେଇ ପାଇଲେନି ତେଣୁ କରି ଅନେକ ପ୍ରକାର ସମସ୍ୟା ଦ୍ଵାରା ସେ ଆଉ ହୁଁ ଜକଡ଼ି ହେଇଗଲେ ଯାହା ଦ୍ଵାରା ତାକୁ ବାହାରିବାକୁ କିଛି ବାଟ ମିଳିଲାନି। ତ ଶେଷରେ ସେ ବାହା ହେଇଗଲେ ଯାହା ହଉ ସେ ଏବେ ବି ଖୁସିରେ ଅଛନ୍ତି ଆଉ ତାଙ୍କ ପରିବାର ମଧ୍ୟ ଏବେ ଟିକେ ଭଲରେ ଅଛି। ଏରା ଶୁଣିିକି ଭଲ ଲାଗୁଚି।
ନାଇଁ ବନ୍ଧୁ ତାଙ୍କ ପରିବାର କଥା ତ ଆପଣ କହିଲେ ହେଲେ ଆପଣ କହିଲେ ନାଇଁ ଯେ। ତାଙ୍କ ଘରେ ଯୋଉ ବିବାହ ଘର କରିଲେ ବୁଝିଲେ ନା ତାଙ୍କ ଘରେ ସମସ୍ତେ ରାଜି ଥିଲେ। କାରଣ ପ୍ରଥମ କଥା ପ୍ରେମ ପସ୍ତାବରେ ଘର ଲୋକ ରାଜି ହୁଅନ୍ତିନି ବୁଝିଲେ ନା ତ ତାଙ୍କେ ତାଙ୍କ ବୋ ତାଙ୍କ ବୋଉ ଯିଏ ଏତେ ପରିଶ୍ରମ କରି ଛୁଆଟିକୁ ବଡ଼ କରିଥିଲେ ସେ କଣ ଏଇ ପ୍ରେମ ପ୍ରସ୍ତାବରେ ରାଜି ଥିଲେ।
ନାଇଁ ପ୍ରଥମ ପ୍ରଥମ ତ ସେମାନେ ରାଜି ନଥିଲେ ଏବଂ ତାଙ୍କୁ ସେ ଝିଅ ତାଙ୍କ ଝିଅକୁ ସେ ବହୁତ୍ ଗାଳି ଗୁଜ କରିଥିଲେ। ମାରପିଟ୍ ମଧ୍ୟ କରିଥିଲେ। ମୁଁ ଯେତିକି ଖବର ପାଇବାକୁ ଯାଇ ତାପରେ ବି ସେ ଝିଅ ତା ନିଷ୍ପତ୍ତିରେ ରହିଲା କହିଲା ମୋ ନିଷ୍ପତ୍ତି ମୁଁ ବ ଦଳେଇବି ନାଇଁ ତେଣୁ ସେ ବାଧ୍ୟ ହେଇକି ଯେହେତୁ ଝିଅ କିଛି ଭୁଲ୍ ପଦକ୍ଷେପ ନ ନେବ ସବୁ ସବୁଆଡ଼ୁ ଦେଖିକି ସେ ତାଙ୍କୁ ପରିଶେସେରେ ତାଙ୍କର ବାହାଘର କରିବା ପାଇଁ ରାଜି ହେଇଥିଲେ ଅନ୍ୟ କୌଣସି ଉପାୟ ମଧ୍ୟ ନଥିଲା। ଏବଂ ତାଙ୍କ ପାଖରେ ସାମର୍ଥ୍ୟ ବି ନଥିଲା ସେ ତାଙ୍କ ଝିଅକୁ ଭଲ ଘରେ ବାହାଘର କରିପାରିବେ।
ନାଇଁ ବନ୍ଧୁ ସାମର୍ଥ୍ୟ କଥା କହିଲେ ଆପଣ ଭୁଲ୍ କାରଣ ଆପଣ ଜାଣିଛନ୍ତି ବର୍ତ୍ତମାନ୍ କାଳ କାରଣ ଯେତିକି ମଧ୍ୟ ପୁଅ ଅଛନ୍ତି ଯିଏକି ତାଙ୍କ ଜୀବନରେ ହୁଁ ମାନେ ବ୍ୟବସାୟ କରି କେଉଁ ପାଠ ପଢ଼ି ଭଲ ସ୍ତରରେ ଅଛନ୍ତି ବୁଝିଲେ? ସେ ବର୍ତ୍ତମାନ ଏବେ ତାଙ୍କ ସ୍ତରର ଝିଅ ଖୋଜୁନାହାନ୍ତି ସିଏ ଆଜ୍ଞା ଏକ ମୂର୍ଖ ଝିଅ ହଉ କିମ୍ବା କମ୍ ପାଠ ପଢୁଥିବା ଝିଅ ହଉ ତାହା ମଧ୍ୟ ସେ ଖୋଜୁଚନ୍ତି। କାରଣ ସେ ଜାଣିଚନ୍ତି ଯେ ଏକ ପାଠ ସାଠ ପଢ଼ିଥିବା ଝିଅ ସେ କେବେ ଆସି ତା ବିତେବା କରିବା ନାଇଁ କି ଭଲରେ ରହିବା ନାଇଁ ବୁଝିଲେ ସେଥିପାଇଁ ସେ ସିଏ ଏମିତି ଏକ ଝିଅ ଖୋଜୁଚନ୍ତି ଯିଏ ଘରୋଇ ଝିଅ ହେଇଥିବ ଜେକିି ସବୁ ପ୍ରକାର କଥା ତାର ବୁଝିପାରିବ। ତାର ସବୁ ପ୍ରକାର କାମ ସେ କରିବ ତା ବାପ ବୋଉଙ୍କୁ ଯତ୍ନ ଭଲ ଭାବ ନବ କାରଣ ସେ ଆଜ୍ଞା ସେ ଜିନିଷ ଦେଖି ଦେଖି ଆସିଥିବ ବୁଝିଲେ ନା? ଏଜ। ତା ଶାଶୁ ଘରେ ମଧ୍ୟ ସେଭଳି। କାମ ସେ କରିବେ ବୁଝିଲେ ନା।
ଆଚ୍ଛା ଆଜ୍ଞା।
ତ ସେଇ, ସେଇଭଳି ପରିବାରକୁ ଆପଣ କହିବା ଭୁଲ ଯେ ତାଙ୍କର ସାମର୍ଥ୍ୟ ନଥିଲା। ଆଉ ଏକ କଥା ଏବେ ଯଉ କ ଆଉ ଏକ କଥା ଶୁଣନ୍ତୁ ବନ୍ଧୁ। ଇ ଯୋଉ କଥା କହିଲେ ବଡ ଘରେ ବାହାଘର କରିବା ପାଇଁ ଝିଅର କେ ମାନେ ଝିଅ ଘର ଲୋକଙ୍କର ପଇସା ଥିବା ଆବଶ୍ୟକତା ନାହିଁ ଏବେ ତ ବର୍ତ୍ତମାନ ଆପଣ ଜାଣିଛନ୍ତି। ସମସ୍ତେ ଗୋଟେ ଶାଢୀ ପିନ୍ଧେଇି ମନ୍ଦିରେ ବିବାହ କରି ନେଇଯାଉଛନ୍ତି। କାରଣ ତାଙ୍କର ଝିଅ ଦରକାର ତାଙ୍କର ସେ ପଇସା ରେ କଣ ହେବ। ଯୌତୁକ ବୋଲି ଜିନିଷ ଆଉ ସମାଜରେ ନାହିଁ ବହୁତ କମିଗଲାଣି କୋଉଠି କୋଉଠି ଆଜ୍ଞା ରହୁଛି ଯିଏ ବ ବଡ ବଡ ଲୋକିଆଙ୍କ ଘରେ ବାହାଘର ହଉଛି ବୁଝିଲେ।
ହୁଁ ହୁଁ।
ସେଇଭଳି କିଛି ପର ପ୍ରସ୍ତାବ କଟ କଟିଗଲେ। ଯୌତୁକ ସେ ପୁରା କଟିଯିବ ଆମ ସମାଜରୁ ଏବଂ ସ ଆଜ୍ଞା।
ତାପରେ ଯିଏ ଯେତେବେଳେ ଝିଅଟିଏ। ପୁରା ରାଜି ଅଛି ତାଙ୍କୁ ବାହା ବିଭାଘର କରିବା ପାଇଁ ତାଙ୍କ ସହିତ ବାହାହେବା। ତ ସେଠି ଆମେ ଆଉ କି ଲୋକ ଆଉ କିଛି କହିପାରିବେ କି? ଏବଂ ତା ମା ମ ବାଧ୍ୟ ହେଇଛୁ। ହୁଁ, କାରଣ ଆମର ନିୟ ଆମ ବି ହେଇଯାଇଛି ଅଠର ବର୍ଷରୁ ଉର୍ଦ୍ଧ। ଅଠର ବର୍ଷ ଉର୍ଦ୍ଧ ସେ ନିଜେ ତା ନିଜେ ନେଇପାରିବ। ତାକୁ କେହି ଫୋର୍ସ କରି ବାଧ୍ୟ କରିପାରିବେନି। ତ ସବୁ ଆଇନ ଦୃ ଷ୍ଟିରୁ ବି ଏହା ଏକ ଠିକ ପଦକ୍ଷେପ। ତେଣୁ ଆମେ କିଛି କହିପାରିବା ନାହିଁ ବୁଝିଲେ କି। ସେ ଯାହା ହେଇଛି ଭଲ ହେଇଛି ଆଉ ସେ ତାଙ୍କର ତାଙ୍କ ବି ଭ ମାନେ ବୈବାହିକ ଜୀବନ ସୁଖରେ ରହୁ, ଭଲ ରହୁ ତ ଆମେ ହେ ଏତିକି ପ୍ରାର୍ଥନା କରିପାରିବା ଏବଂ ଆଉ ମୁଁ କହିବା କଥ ଥା। ଆଜି କାଲି ଆପଣ ଯୋଉ କହିଲେ ଯୌତୁକ ବ୍ୟବସ୍ଥାଟି କମିଯାଇଛି ଆପଣ ଏହା ଗୋଟେ ପକ୍ଷରୁ ଠିକ ମଧ୍ୟ କହୁଛନ୍ତି। ଲୋକଙ୍କ ମନୋବୃତ୍ତି ବଦଳିଲାଣି। ବୁଝିଲେ କି? ସେ ଆଉ ଯୌତୁକ ପ୍ରଥା ଉପରେ ଏତେ ବିଶ୍ଵାସ କରୁନାହାନ୍ତି। କାରଣ ସେ ପ ଯାହାର ଝିଅ ଅଛି ସିଏ ଜାଣିଛନ୍ତି ଏହା ଏକ ଏକ ବହୁତ ସମାଜ ବହୁତ ରୁ ବହୁତ ଖରାପ ବ୍ୟବସ୍ଥା। ଯାହା ମଧ୍ୟ ଭାଙ୍ଗିବା ଆବଶ୍ୟକ। ନଚେତ୍ ଅନେକ ଲୋକ ଅନେକ ପ୍ରକାର ଅସୁବିଧା ସହିତ ଯୋଉ ଏବେ ଆମର ହଉଛି। ବୈବାହିକ ବାହାଘର ପରେ ଅନେକ ଅପରାଧ ହଉଛି ଏଇ ସବୁ ସମସ୍ୟାକୁ ନେଇ।
ଆଗ କାଳରେ ଯୌତୁକ ଥିଲା କଣ ଜାଣି ଛ କି? ଉମ ଯୌତୁକ ମାନେ ଥିଲା ଦୁଇ ବସ୍ତା ଧାନ ବୁଝିଲେ। କି ଦୁଇ ବସ୍ତା ଆପଣଙ୍କ କୋଉ ଚାଷ ଅଧିକ କରିଛନ୍ତି? ତାହା ଏକ ଯୌତୁକ ଭାବରେ ଆମେ ଦଉଥିଲେ। କାହା ପାଇଁ ନା ନିଜ ଝିଅ ପାଇଁ, ସେ ଖୁସିରେ ରହୁ। ତାକୁ କୌଣସି ପ୍ରକାର ଅସୁବିଧା ନ ହଉ। ବର୍ତ୍ତମାନ ସେଇ ପ୍ରଥା ଟାକୁ ଏମ ଏ ଏ ଆମ ଯୁଗର ଲୋକ ମାନେ ତାକୁ ଟଙ୍କାରେ ହିସାବ କଲାଣି। ଆଜ୍ଞା ଯାହାକି ମାନେ ଏକତ୍ର ଦୃ ଷ୍ଟି ରୁ ବହୁତ ଖରାପ। ସେଥିପାଇଁ ଆମେ ବର୍ତ୍ତମାନ କହୁଛେ ଯେ ଏହା ଏକ ଖରାପ ଦୃଷ୍ଟି। ବୁଝିଲେ ବନ୍ଧୁ। ବନ୍ଧୁ ଶୁଣନ୍ତୁ, ମୁଁ ଯାଉଛି ଟିକେ ଖାଇବି ବୁଝିଲେ ନା ଘରେ ଡାକିଲେଣି। ମୁଁ ଆପଣ ସାର୍ ଏଇ ବିଷୟରେ ପରେ କଥା ହେବି, ବୁଝିଲେ ବନ୍ଧୁ।
ହୁଁ ରଖନ୍